ହାଲୋ।
ତମେ ଚା ପିଇ ସାଇଲଣି।
ନାହିଁ ଅପା ଏନୁ ଗଲେ ଚାଆ। କଲେ ପିଇବୁ ମୁଁ ଯିବି ଆଉ ଟିକେ ସମ କଥା ହେଇକି ଗଲେ ଯିବି ଆଉ। ସେ ତଳେ ଯଉ ବୋଉ ନନା ସବୁ ସେ ଟିଭି ଦେଖୁଛନ୍ତି। କଥା ହେଲେ ଯିବେ କଥା ହେ ସାରିଲେ ଯିବେ ଆଉ।
ମାଉସୀ ଆସିଥିଲେ ଯେ କହିଲେ ଯୋଉଦିନ ଏଇ ସେ ନଷ୍ଟ ହେଲେ ମୋ ରାଜା ଜେଜେମା।
ହୁଁ।
କହିଲି ଆଉ ଉପରବଳି ଚା କରିକି ଆମର ସମସ୍ତେ ପିଉଚନ୍ତି। ଆ ଓ ଲା। ଚାହା ଦେଲେ ମୁଁ ଖାଲି ପିଏ ତାପରେ ହେ ସନ୍ଧ୍ୟା ବେଳେ ଯାହା ଦେଲେ ଖାଏ ଆଉ। ଚା ସହିତ ମୁଁ ଖାଏନି।
ତା ସହିତ ସେମିତି କିଛି ଖାଆନ୍ତିନି। ସେ ଖାଲି ଯୋ ଯଉ ପରେ କିନ୍ତୁ ତ ଯାହେଲେ ଖାଇବେ ଆଉ। ହା ତମର ବାରିରେ କଣ କେମିତି ଲଗେଇଛ?
ବାରିରେ ଆମର କିଛି ଲଗା ହେଇନି ପୁରା ଘାସ ଉଠି ଯାଇଚି ଅଣ୍ଟା ଗଣ୍ଟା ଡାନି। କେ ଦବା ପାଇଁ କାହିଁ କହିଥିଲେ ଯେ କେହି ଆସିନାହାନ୍ତି। ମତେ କିଛି ଲଗା ହେଇନି ଖାଲି ପିଜୁଳି ଗଛ ଟା ବି ହାଣି ଦିଆ ହେଇଥିଲା। ଆଉ ଭାଙ୍ଗି ଯାଇଛି ଯେ ଏଇଡାରେ ଗୋ ଗୋଟ ଗୋଟେ ପିଜୁଳି ହେଇଥିଲା ଯେ ବନି ତା ଗୋଟେ ଟାଣିକି ପୁରା ଢାଇସ ଭାଙ୍ଗି ଦେଇଚି।
ପିଜୁଳି ଭଲ ପିଜୁଳି।
ହଁ ବଢିଆ ପିଜୁଳି ପୁରା ଆଉ ଆଡିକି କେଡେଡା ଥିଲା ସେଥିରେ ଯା ହେଲେ ପଚାଶ ଶହେଡା ଭଳିଆ ବିିଜୁଳି ଆଇଥିଲା ଏଟିକି ଛୁ। ପୋଡା ହିଡରେ ଇଏ ଯୋଉ ଟାଣି ଦେଇଚି ସେ ପତଳା ହେଇଟି କଅଁଳି ଥିଲା। ଗଛ କାଟି ଦିଆ ହେଇଥିଲା ଯେ ଏକଥର ଭାଙ୍ଗିଗି। ସବୁ ଦିଗ ତ ଶୁଖିଗଲା ପିଜୁଳି।
ହୁଁ ଗୋଟେ ପିଜୁଳ ଖାଇବା କି ନା ସବୁତିକ ଦେଲ ଇଏ କରି ଆମ ଆଡ଼େ ହେଲେ ଦିଟା ଦେଇଥାନ୍ତା ପିଜୁଳି।
ଆମ ଘରଟେ କେତେ ପିଜୁଳି ପାଚିଲା କଞ୍ଚା ଶାଗ ମୁଁ ମାନେ ମାନେକେ ପକ୍କା ଡଳା କରନ୍ତି ବୋଲି ମୁଁ ଆଣିନି ଟୋଟାଲି ଆଣିବି ଯଦି ଏଇସ ମୋ ବୋପା ତାଙ୍କ ଘରକୁ ଯିବାର ଯେବେ ଥିବ ମତେ କୁହନ୍ତି ଆଣିଦ କୁ ଆମ ଝିଅ ପାଇଁ ନେଇଦେବି କି ସମୟା ପାଇଁ ନେଇଦେବେ ଯଦି ମୁଁ ଆଣିକି ତାଙ୍କ ପାଖକୁ ପାଖରେ ଲୁଚେଇକି ଦେଇଦିଏ ମା ଆମର ପକେଇଦବେ ପଛେ ଦେବେନି।
ହୁଁ ହୁଁ କେତେବେଳେ ଆଣିଲେ ଆମ ଆମ ଘରଆଡେ ପଠେଇ ଦଉ ଦିଟା ଖାଇବା ଆଉ ଏମିତି ତ ମିଳୁନାହାନ୍ତି। ଏଇ ସାମ୍ନାରେ ଜଣଙ୍କ ଘର
ହୋଉ ରୁହ କାଲି କହିବି ମାମା କୁ ଏ ହା ଆଜି କହିଥିଲେ ସେ ଶାଗ ଉପର ଭଳି ଆଣି ଦେଇେଇଥାନ୍ତା ମାଉସୀ ଘରଆଡୁ। କାଲି କହିବି ଯୋଉ ଘିଅ ଆଣିଯିବ ପୁଅ
ହୁଁ।
ପୁଅ ତ ଯାଇାରିବନାଇଇ ଚିଣ୍ଟୁକୁ ପଠେଇବି ସକାଳେ ସେ ପାରିକି ଦବ ପିଜଳି ମୁଁ ଚିଣ୍ଟୁକୁ କହିବି ସେ ଏକାବେଳେ ତମ ଘରଆଡେ ଦେଖିବ ଦେଇଦବ ହେଲା।
ହୁଁ ହୁଁ ଆଉ ପୁଅ ଟିଉସନ ଗଲାଣି?
ହଁ ଯାଇ ସାରିଲାଣି ଟ୍ୟୁସନ।
ତାଙ୍କର କଣ ବହିରେ ତ ନ ବାହାରିଚି ଯୋଉ ଫଟୋ ଡ୍ରଇଂ ଫଟୋ ଆଜି ଦେଇଛନ୍ତି କି ଏ ସ୍କୁଲ ବୁକ୍ ହଁ
ନା ଜାଣିନି।
ଭଜନି ନା କଣ ଯୋଉଟା ସ୍କୁଲ ଡାଇର ସ୍କୁଲ ବୁକ୍ ଟା।
ହଁ।
ହେଟା ଦେଇଛନ୍ତି ବାହାରିଚି ପୁଅର ଡ୍ରଇଂ ଫଟୋ।
କଣ କରିଥିଲେ କି?
ଏଇ ଆର ପୁଅର ତ ପୁଅର।
ମୋ ପୁଅର କାହିଁ ମତେ କହିନି କି ଦେଖେଇନି।
ସେ ୟାରବି ବାହାରଚି ତା ପାଖରେ ତାର ଅଛି।
ଇସୁ କଣ କରିକି ନେଇଥିଲେ?
ରିସୁ ଗୋଟେ ଲୋ ବାଡ ସହିତ ଗୋଟେ ଫ୍ଲାଗ ର ଡ୍ରଇଂ ମିକ୍ସ ହେଇକିଥିଲା ଆଉ ସେଇଟା କରିଥିଲା।
ହୁଁ ହୁଁ।
ଆଉ କଣ କୁଆଡେ ବୁଲାବୁଲି କରିିଯିବାର ଅଛି ନା ନା?
କାଇଂ କୁଆଡେ ଆଉ ବୁଲାବୁଲି କରିିଯିବାର ନାହିଁ।
ହଁ ଆଗକୁ ଯୋଉ ଆସୁଛି ଇଏ କଣ ରାକ୍ଷୀ ପୂର୍ଣ୍ଣିମା ନାଇଁ ମୋ ରାକ୍ଷୀ ପୂର୍ଣ୍ଣିମା। ରଥଯାତ୍ରା କଣ ବୁଲାବୁଲି ରଥଯାତ୍ରା ତ ଏଇ
ରଥଯାତ୍ରା ମୋ ଜନ୍ମଦିନ ଚାଲ ଯିବା। ହୁଁ।
ଚାଲ ଯିବା ତାହେଲେ ଯୋ ପୁରୀ ବୁଲି ଲି କି ଆସିବା ନହେଲେ ନାଇଁ ଏଇଠି ତାଲଚେର ବୁଲିବାଆଉ ଯୋଉଠି ହେଲେ ଗୋଟେ ବୁଲିବା। ପୁରୀ ଯାଇ ହବନି ନୋଇ।
ହଁ ପୁରୀ ନେବେନି ଆଉ ହୁଁ ହୁଁ।
ପୁରୀ ପୁରୀ ବି ଏତେ ଭିଡରେ ଯିବା କ ଥା ନୁହେଁ ଏଇ ସମୟରେ ଠାକୁରଙ୍କୁ ତ ରଥରେ କଣ ଘରେ କଣ
ତମମାନେେ ଯାଇପାରିବନି ରହୁନି। ରଥଯାତ୍ରାରେ ଏମାନଙ୍କର ପ୍ରେଜେନ୍ସ ରହିବ।
ନାହିଁ, ମୁଁ ବି ରଥଯାତ୍ରା ଖରେ ନୁହେଁ କାରଣ ଏତେ ଭିଡ଼ ମତେ ପସନ୍ଦ ଜମା ବି ।
ଯୋଉଦିନ ଯିବ କହିବ। ଆମେ ତ ସାଢେ ନଅଟା ଦଶଟା ବେଳକୁ ଯାଉ।
ଯୋଉ ଯ ଆଉ କଣ ଇଏ କ ଇଏ ଦିନ ଯାଅ, ରଥଯାତ୍ରା ଦିନ ଯାଅ ନା ଠାକୁ
ରଥଯାତ୍ରା ଦିନ ଯେ ସାଢ଼େ ନଅଟା ଦଶଟା ବେଳକୁ ଗଲେ ଟିକେ ଫ୍ରିରେ ଦର୍ଶନ କରିକି ବା ରଥ ଉପରେ ଚଢିକି ଦର୍ଶନ କରିକି ଆସୁ। ଆଗ ଆଡ଼କୁ ଟିକେ ରଥ ଆଇଥାଏ ଭାରି। ଟାଣିକି ଆଣିଥାନ୍ତି ଭାରି ପୁରା ଫ୍ରିରେ ଦର୍ଶନ କରିକି ଆସୁ।
ଆମେ ଯାଉ ବୋଉ ହରିକାଏ ଯେ। ଯୋଉଦିନ କଣ ହଁ ହଁ କଉ।
ତ ରୁହନ୍ତି ସେଇଟେ ମଣ୍ଡପ ଉପରେ ମାଉସୀମା ମଣ୍ଡପରେ ହେଟିକି ହେରା।
ନାହିଁ ମଣ୍ଡପ ଉପରେ ନୁହେଁ ଯୋଉ ରଥ ରଥରେ ଠାକୁର ଥାଆନ୍ତି ସମସ୍ତେ ଯାନ୍ତି ଦର୍ଶନ କରି। କଣ ସଂକ୍ରାନ୍ତି ଅମାବାସ୍ୟା କଣ ଗୋଟେ ପଡେନି କି ଏଇ ଦି ତିନି ଦିନରେ। ସେଇଦିନ ଯାଆନ୍ତି ଦର୍ଶନ କରି ସମସ୍ତେ ଠାକୁରଙ୍କୁ। ଯୋଉଦିନ ମାଉସୀ ମା ଘରୁ ଆସନ୍ତି।
ହଁ ହଁ ସେ ଆସିଲା ପରଦିନ ମାନେ ପାଁ ସାତ ଦିନିଆ ଦିନ। ଆଠ ଦିନିଆ ଦିନ ଯୋଉ ଆମେ ଯଦି ହଁ। କଣ ଗୋଟେ ଥାଏ ଏଟା ହେରା ପଞ୍ଚମୀ ଦିନ ଦର୍ଶନ କରିବା କଥା କଣ କହିଲ ଯୋଉ ଲକ୍ଷ୍ମୀ ରଥ ଭାଙ୍ଗି ଦେଇ ଦେଇଥିଲେ ସେ ଦିନ। ସେଇଟା ସେଇଦିନ ସେ ଠାକୁର। ତା ମାଉସୀ ଘର ଘରେ ଥିବେ। ପ୍ରଥମେ ଆସିକି ରଥ ଭାଙ୍ଗି ଦେଇକି ଯିବେନି କି? ସେଦିନ ରଥ ରଥ ଟିକେ ଭଙ୍ଗା ହବ। ସେଇଦିନ ବି ଦର୍ଶନ କରିବା କଥା ପଦ୍ମ ଫୁଲ ଦେଇକି। ସେଇଦିନ ଆମେ ଦର୍ଶନ କରି ଯାଉ ହେଲେ। ରଥଯାତ୍ରା ଦିନ ପୁରା ସାଢ଼େ ନଅଟା, ଦଶଟା ବଳକୁ ଗଲେ ପୁରା ଫ୍ରିରେ ଦର୍ଶନ କରୁ ରଥ ଉପରେ। ସବୁ ମାର୍କେଟ ବି ପଡିଥାଏ। ବନ୍ଦ ହୁଏନି।
ହଉ, ତ ମୁଁ କେବେ ଯାଇନି ଏକ୍ଟୁଲୀ। ମୁଁ ଆଉ ତ କେବେ ରଥଯାତ୍ରା ସେମିତି ଅଁ, ଯାଏନି, ଏଇଠି ଆସିଲା ପରେ ଯାଏ ଯେ। ସେ ଯୋଉ ବୋଉ, ଯେବେ ଯାଆନ୍ତି, ମୁଁ ଜାଏ। ଅପାହେରିକା ବି ସେ ଦିନ ଯାଆନ୍ତି ତ। ଏକାଠି ତିନି ଜଣ, ଚାରି ଜଣ ଜାକ ଯାଉ। ଆଉ ନହେଲେ
ହ୍ୟାଲୋ।
କଣ କହିଲୁ?
ପାର୍କ ବୁଲିଗଣି କି , ପାର୍କ ବୁଲି ଗଲାଣି କି?
ନାହିଁ ନାହିଁ, ଯାଇନୁ। ଏବେ ଯାଇଥିଲୁ ହେଇଠିକି। କି, ମାଙ୍କ ପାଖରେ ସମୟ ନଥିଲା ଯେ? ଆଉ ପାର୍କ ଭିତରୁ ପୁଅ ଜିଦି କରୁଥିଲା। ସାନ ପୁଅଟା ଯାଇନଥିଲା ତ, ମୁଁ ମାମୁକୁ ନେଲିନି। ଆଁ, ମୁଁ କହିଲି ନାହିଁ, ଛୁଆଟ ଆସିନି। ସେ ତମେ ଦୋଳି ଖେଳିବ। ହଁ, ମତେ ଭଲ ଲାଗିବନି। ଦେଖିବା, ଯିବୁ ଦିନଟା ଆଉ।
ହଁ ହେଇଛି। ନୂଆ ହେଇଯାଇଛି ଯୋଉ ସବୁ କାମ, ହଁ ଭଲ ଲାଗୁଚି ଭିତରେ।
ଦେଖିବା କହିବା କେବେ ହେଲେ ଏଇନୁ ବର୍ଷା ପାଗ ତ ଯାଇ ହବନି। ଚାରିଆଡେ ମାନେ ଓଦା କାଦୁଆ ହେଇ ଥିବ। ଦେଖିବା ଟିକେ ପାଗ ଭଲ ଦଉ। ଏବେ ଟିକେ ଯ ମତେ ଦେଇଥିଲୁ?
ହଁ ମୁଁ ଯାଇଥିଲି।
ଉଁ ହୁଁ, ତମ ଘରୁ ଆଡେ କଣ ଯାଇଥିଲୁ କଣ? ତମର ଏଇ ବର୍ଷ କାହାର ବାହାଘର ଫାହାଘର କିଛି ନାହିଁ?
ଆମର ନା ଆମର ଆଉ କାଇଁ କାହାର ବାହାଘର। ଖାଲି ବିସୁ ବାହାଘର ଛି ରାଜା ବାହାଘର ଅଛି ଆଉ କାହାର ନାହିଁ। ଆମ ଘର ପଟୁ ବି ଆଉ କାହାର ନାହିଁଁ। ଏଁ?
ବିଶୁ ବୋଲେ?
ଏଇ ବିଶୁ, ଖୁଡି ଘର ବିଶୁ। ମାନେ ଯେବେ ହବ ଏଇ ଦିଇଟା ବାହାଘର ଆଉ ଅଛି।
ରାଜା କିଏ?
ସିଏ ନାହିଁ କରୁଛନ୍ତି ବିଶୁ ଏଇନା। କହୁଛନ୍ତି ମୁଁ ପାଠ ପଢିି ବି ନା ଏଇନେ ତୁ ବାହାଘର ଠିଇକି କରୁଛୁ।
ଓହୋ, ଆଉ ରାଜା କିଏ?
ରାଜା ଏଇ ମାମୁଁ ପୁଅ ରାଜା ଯୋଉ। ଆଉ ଏମିତି ରା ଜାର ଯଦି ହବ ହବ ବିଶୁ ର ତ ଏଇନେ ହବନି।
ଉଁ ହୁଁ, ତାଙ୍କର ଠିକ୍ ଠାକ୍ ହେଇଥିଲା ପା?
ବିଶୁର?
ଇ ସେ ବିଶୁ ନାହିଁ କରୁଛନ୍ତି। ଆଉ ସେ ଗୋଟେ ପଢିବେ ଛୁଆଟେ ଏଇନେ ଗୋଟେ ବାହାଘର ଗୋଟେ ଯେମିତି ନ ମିଳିଲା ଭଳିଆ ଗୋଟେ ଠିଇକି କରିକି ରଖିକି ବାହାଘର ଏଇନେ ହେବେ। ଆଗୁଆ ଗୋଟେ ଠିକ କରିଦେ। ସେ ତାଙ୍କର ବାହାରେ ପଢିବେ ବାଙ୍ଗାଲୋର ରେ କି କୋଉଠି ପଢିବେ।
ଓ ହୋ। ହଁ ନି ଯ ପାଠଟା ଆଗ ନା ଆଉ। ହେରେ ତ ବାହାଘର ଫାହାଘର ଅଛି ବହୁତ। ବୟସ ବି ହେଇନି କିଛି। ଆଉ କଣ କରୁଛନ୍ତି ଘରେ ସମସ୍ତେ ଏଇନୁ?
ସେ ମା ଏଇ ନୂଆ ଘର ଆଡେ କୁଆଡେ ବୁଲି ଯାଇଛନ୍ତି।
ହୁଁ।
ପଟେ ବସିଛି ସେ ବନି ତା ପୁଅକୁ ଖୋଉଛି ବୋଧେ।
ଉଁ ହୁଁ ଏଇନୁ କଣ ଖାଉଛି ପୁଅ?
ଏଇନା କ୍ଷୀର ଖାଉଛି। କ୍ଷୀର କୁ କମ୍ପ୍ଲାନ ପିଉଛି।
ଉଁ ହୁଁ, ପୁଅ ଯାଉଛି ଡେଲି ସ୍କୁଲ?
ହଁ।
ଉଁ ହୁଁ।
ଯୋଉ ଦିନ ରିକି ଯାଉନାହାନ୍ତି ଆଗ କାନ୍ଦୁଛି ଘଣ୍ଟେ ଆଉ ଯାଉନି।
ସେ ଯୋଉ
କାଲି ଯାଇନି, ପଅର ଦିନ ଯାଇନି। କହିଲା ମୋ ସାଙ୍ଗ ନ ଗଲେ ମୁଁ ଯିବିନି।
ଓହୋ ନାଇଁ ସେ ତ କାଲି ଖାଲି ଯାଇନଥିଲା ପଅରଦିନ ଯାଇଥିଲା।
ନାଇଁ ପଅରଦିନ ନାଇଁମ। ଆଉଥରେ ଯୋଉ କୋଉଦିନ ଯାଇନ
ଓ ହୋ। ଓହୋ ସେ ଯଦ ଜାଣ ନଉଛି ଏଠୁ ଦିଟା ଚକୋଲେଟ ଦେଲି। ମୋ ସାଙ୍ଗ କୁ ଦେବି। ଯେ ସାଙ୍ଗ କୁ ଦବ କଣ ନିଜେ ଖାଇଦଉଛି ମୁ କହିଲା ଦେଲୁ। ନା ସାଙ୍ଗ ଏମିତି କହିଲା ସାଙ୍ଗ ସେମିତି କହିଲା ମୁଁ ଖାଇଦେଲି। କିଛି ଦଉନି ତାକୁ ଯାଚୁନି ମତେ ଲାଗୁଛି ତାକୁ ଯାଚୁନି। ଖାଇଦଉଛି ଲୋଭଟି ହଉଛି ବଧେ ଚକୋଲେଟଟି ଆଉ।
ସିଏ ପୁଅକୁ ଦେଖିଲେ ଭାରି ଖୁସି ହଉଛନ୍ତି। ମୋ ପୁଅକୁ ଦେଖିଲେ।
ହଁ ସେ ତା ସାଙ୍ଗ ସେ କହୁଛି ତ ପୁଅନା କହୁଛି ମୋ ସାଙ୍ଗ ହଉଛି ସିଏ।
ହଁ।
ତ ସିଏ ନୁହେଁ ପୁଷ୍ପା ନୁହେଁ ମୋ ସାଙ୍ଗ ସିଏ। ବ ହଁରେ ପୋତୁ ତ ଭାଇ ସାଙ୍ଗକୁ ବି ସାଙ୍ଗ କରିଦେ।
ମୋ ପୁଅ ବି ଭାରି ଖୁସି ହଉଛି ରିକି ନା କହିଲେ।
ହଁ ଯିଏ ଛୁଆଙ୍କ ସହିତ ଟିକେ ମିଶିଲା ତା ଯାକ ଭଲ ଲାଗିଲା ଆଉ। ଛୁଆ କଣ ଜାଣିଛଉ ଗୋଟେ ବଡ ହେଲେ ଜାଣିବେ ନାଇଁ ସାଙ୍ଗ କାହାକୁ କହାଯିବ କି ବଡ ଭାଇ ଯାହାହଉ କହିବ ସେ ବଡ ଡା ରଖନି ତ ଭାଇ ବୋଲି ତାକୁ ଭାଇ ଡାକରେ ନାହିଁ ସେ ଭାଇ ଡାକିବନି। ସେ ସାଙ୍ଗ । ବଡ ହେଲା ଟିକେ ଜାଣିବ ଆଉ ଏବେ ଆଉ କାନ୍ଦୁନି ସେ ସ୍କୁଲ ଗଲେ।
ମୋ ପୁଅ ବି କାନ୍ତୁନି ହଁ ହଁ।